ହଁ କୁହନ୍ତୁ?
ହଁ ଜୟ ଜଗନ୍ନାଥ ଦିଦି?
ଜୟ ଜଗନ୍ନାଥ ଆଉ ଏଇ ମୁଁ ପୁଅଟାକୁ ଖୁଆଉଛି। ବସିକି
ବର୍ଷା ହଉଛି?
ବର୍ଷା ମାନେ ଚାରି ପାଞ୍ଚ ଦିନ ହେଲାଣି ପୁରା ଲାଗିକି ଛାଡୁନି ଆଉ।
ଓହୋ ଘର କୋଉଠି କି?
ଘରଟା କୋଉଠି
କଟକ ହଁ ହଁ କଟକ ଭୁବନେଶ୍ୱର ଆଉ କେତେ ବାଟ ଆମର ଏଠି ବହୁତ ବର୍ଷା ବି ହଉଛି।
ହଁ ବହୁତ ବର୍ଷା ହଉଛି ମାନେ କମିବାର ବନ୍ଦ ହଉନି ଆଜି ହଟାତ୍ ସବୁ ସ୍କୁଲ୍ କଲେଜ୍ ସବୁ ମାନେ ରେନି ଡେ ହେଇଯାଇଚି।
ଆହା।
ବହୁତ୍ ଜୋରରେ ହଉଚି ନା ବର୍ଷା କମିଲେ ଟି ଟିକେ ସେ କିନ୍ତୁ ବନ୍ଦ ହଉନି ପୁରା ଟିକେ କମିଯାଉଚି ପୁଣି ଜୋରେ ହଉଚି ଯେ ଆଉ ସେ
ଓହୋ ହୁଁ-ହୁଁ ଆଉ ସଖାଳୁ ଖାଇବା କଣ ହେଇଥିଲା?
ଖାଇବା ମୁଁ ଆଜି ବାହାରୁ ଆଉ ଆଜି ବନେଇ ନଥିଲି। ଆଉ ସେଥିପାଇଁ ଆଜି ବାହାରୁ ବରା ଏଇ ଯଉ ଆମର ଆସିଚି ବରା, ଆଳୁଚପ୍, ଇ ଟିଲି, ଗୁଗୁନି ଦୋକାନ ସବୁ ବିକ୍ରି କରିବା ପାଇଁ ମୁ ତାଙ୍କଠୁ କିଣି ଆଣିଥିଲି ସବୁ ଖାଇ ଦେଇଥିଲୁ।
ହଁ କଟକ୍ ଫେମସ୍ ଦହିବରା ତ ସମସ୍ତଙ୍କ ପୁରା ଫେବ୍ରେଟ୍।
ହଁ ଦହିବରା ବାଲା ଆଜି କାହିଁକି ଆସି ନି ସେ ବି ଆସେ ଏଯାଏ ବର୍ଷ ସା ପାଇଁ ବୋଧେ ଆସନି, ସେ ବରାବାଲା ଟା ଆସିଥିଲା ଛତା ଧରିକି ସେ ସାଇକେଲ୍ ରେ ଗଡେଇ-ଗଡେଇ କି ଆସିଥିଲା ମୁଁ ତାଠୁ କିଣିଦେଇ ଥିଲି ମୋ ଆଜି ଆଉ ଇଚ୍ଛା ହେଲାନି କିଛି କରିବାକୁ ମୁଁ କହିଲି ଆସିଚି ତ ଆଉ। ଆଉ ଖାଲି ଖାଇ ଦେଇଛି ଆଉ ରୋଷେଇ ଅଧା ଅଧି ହେଇସାରିଲାଣି। ଖାଲି କଲରା ଭସ୍ ମୁଁ କାଲି ଟିକେ ତେଲ ମସଲା ଅଧିକ ଖିଆ ହୋଇଥିଲା ଆଇଁଷରେ, ଆଜି ସେ ଟିକେ ସାଧା-ସାଧା ରୋଷେଇ କରିଚି ଭାତ, ଡାଲି, ବାଇଗଣ ଆଳୁ ଭର୍ତା କରିଚି ସିଜେଇକି ଆଉ କଦଳୀ ଆଉ ଆଳୁ ଭାଜିଚି। ଟିକେ ଜିରା ଲଙ୍କା ଗୁଣ୍ଡ ଦେଇକି ଆଉ କଲରା ଟା ଥୋଇକି ଆସିଛି, ଏଇଟା ପୁଅଟାକୁ ଖୁଆଇ ଦେଲା ପରେ କଲରା କାଟିବି ଆଉ ଭାଜିବି ଆଉ।
ଓହୋ।
ଆଉ ସେ ଆଉ ଆଜି ହଁ ସରିବା ଉପରେ, ଆହୁରି ଅଛି ନା ମୋ ପୁଅର ଖାଇବା ବନେଇବାର ଅଛି, ପୁଅର ସିଜା ବନେଇବି।
ଓହୋ ପୁଅ ଏବେ ସିଝା ସିଝି ଖାଉଚନ୍ତି। କେତେ ବର୍ଷର କି ଓହୋ ଦେଢ ବର୍ଷର ହଁ-ହଁ।
ଏବେ ଗାଧେଇକି ଆସିଲା ତାକୁ ଟିକେ ନେଷ୍ଟମ ରାଇସ୍ ଖୁଆଇଦେଲି। ତାପରେ ସେ ସବୁ ସିଜା ମାନେ ଅମୃତଭଣ୍ଡା, ଗାଜର, ସେଉ, ଆଉ ହର ହରଡ ଡାଲି ଏଇ ସବୁ ପକେଇକି ସେଥିରେ କଣ କରୁଛି ନା ଭାତ ଦିଟା ପକେଇ ଦଉଚି। ଆଉ ଭାତ ଦିଇଟା ପକେଇ ଦେଲାପରେ ତାକୁ ଚାରି ପାଞ୍ଚଟା ସିଟିି ଦେଇଦେଲେ ପ୍ରେସରରେ ସେ ଭାତଟା ଆହୁରି ନରମ ହେଇଯାଉଛି, ସ ତା ସହିତ ସବୁ ପରିବା ଛୋଟ-ଛୋଟ କଥା ହେଇଥିବ ସିଏ ବି ସିଝି ଯାଉଛି। ଡାଲି ବି ସିଝିଯାଉଚି ଆଉ ତାଧେରେ ଲୁଣ ହଳଦୀ ଖାଲି ପ ପକେଇକି ଆଉ ଫୁଟୁନି ତେଲ ମସଲା ତେଲ ଦେଇନି ତାକୁ।
ହଁ-ହଁ।
ତ ସେଇଟା-ସେଇଟାକୁ ମୁଁ ଚକଟିକି ଖୁଆଇ ଦଉଚି ଆଉ।
ହଁ ସେଇଟା ଦିନକୁ ସେ କେତେଥର ଖାଉଚି କାରଣ ମୋ ଦେଇର ବି ଗୋଟେ ସେମିତି ଦି ବର୍ଷର, ଦିଥର
ମୁଁ ଦିଥର ଦଉଚି ଖରାବେଳେ ନାଇଁ ସକାଳେ ଦଉନି, ଏଇ ଗୋଟେ-ଗୋଟେ ଦିଟା ଭିତ ଭିତରେ ଗୋଟେ ରୁ ଦିଟା ଭିତରେ, ସେ ବେଳେ-ବେଳେ ଶୋଇପଡେ ନ ଶୋଇଥିବ ଯଦି ଗୋଟେ
ହୁଁ-ହୁଁ।
ହେଟୁ ବେଳେ-ବେଳେ ଦିଟା ଅଢ଼େଇଟା ବି ହେଇଯାଏ।
ଓହୋ।
ଆଉ ସେଇ ଖରାବେଳେ ଗୋଟେ ଟାଇମ୍ ଦଉଚି ଆଉ ସନ୍ଧ୍ୟାବେଳେ ଗୋଟେ ଟାଇମ୍ ଦଉଚି, ଆଉ ସଖା ଆଉ ବେଳେ ବେଳେ ଯଦି ଜଲଦି କରିଦେଇଥାଏ ସିଝା ଟା, ତାହେଲେ ବି ସେ ଏଇ ଏଇ ସମୟରେ ଦେଇଦିଏ, ଆ କାମ ଇଏରେ ଯଦି ସିଝା ନକରି ହେଲା ଆଉ ସେଥିରେ ଏଇ ହେଇ ଆଉ ଆଜି ଟିକେ କରିପାରିନି, ଆଜି ଖରା ବେଳେ ଆଉ ସନ୍ଧ୍ୟା ବେଳେ ଦେଇଦେବି, ନହେଲେ ନାଇଁ ସେଇ ଏଗାରଟା ବେଳେ ଥରେ ଦେଇଦିଏ, ଆଉ ସେଇ ଦିଟା ଅଢେଇଟା ବେଳେ ଥରେ ଦେଇଦିଏ।
ଓହୋ, ସକାଳୁ ଦିଦି ସେ କଣ ଖାଏ?
ଚୁଡ଼ା ଗୁଣ୍ଡ ଆଉ ଲାକ୍ଟୋଜିନ୍ କୁ ମିଶେଇକି ମୁଁ ତାକୁ ଦିଏ।
ଚୁଡା ଗୁଣ୍ଡ ଯୋଉ ଘରେ ବନାନ୍ତି ନା, ନା
ନାଇଁ ନାଇଁ ମୁଁ ଘରେ ଟିକେ ସମୟ ହୁଏନି, ବଡ ପରିବାର ତ, ମୁଁ ସେଥିପାଇଁ କିଣିକି ଆଣେ ଯୋଉ ରୁଚିର ନେଇ ଆସେ କିଣିକି, ମୋ ଝିଅ ବି ସେଇଟା ଖାଉଥିଲା। ଛୋଟ ଥିଲା ଯେତବେଳେ, ଆଉ ପୁଅବି ପୁରା
ହଁ, ମୋ ଦେଇର ବି ଦି ବର୍ଷର ଛୁଆଟା ଅଛି ନା, ସିଏ ବି ସେମିତି ତାକୁ କଣ ଖାଇବାକୁ ଦଉଛି, ମୁଁ ତ ଏପଟରେ ରହୁଛି।
ହଁ ହଁ।
ହଁ।
ଆଉ ଆଗକୁ ଆଉ ଟିକେ ଦେଖିବା ତାକୁ ଛତୁଆ ଫତୁଆ ଦବା। ଭାବିଛି ଟିକେ ଦି ବର୍ଷ ମାନେ ହେଇଯାଉ, ପୁରି ଯାଉ, ତାପରେ ଦେଖିବା ସିଏ ବି ତା ଭଉଣୀ ଛତୁଆ ଖାଇଲା ବେଳେ, ତାକୁ ବେଳେ ବେଳେ କହୁଛି ମାଗୁଛି, ଏବେ ବଡ ହେଲାଣି ମାନେ ଯେ ଯାହା ଖାଇଲେ ଟିକେ ଖାଇବା ପାଇଁ ତାର ଇଛା ହଉଛି। ତ ତାକୁ ମାଗୁଛି ଯେତେବେଳେ ସେ ତାକୁ ଟିକେ ଟିକେ ଦଉଛି, ମୁଁ କହିଲି କାଳେ ଦେଇନା ମାନେ ଛତୁଆରେ ସବୁ ପ୍ରକାର ପଡୁଛି ନା କାଳେ ହଜମ ହବନି। ଏ ଟିକେ ଟିକେ ଦି ତିନି ଥର ଦେଇଦଉ ମୁଁ କହିଲି ହଉ ଦେ ଅଭ୍ୟାସ ହଉ। ରୁଟି ବି ତାକୁ ଭାବୁଛି ଆଉ କେତେ ଦିନ ଯାଉ ଦେଢ ବର୍ଷ ଏଇନା ହୁଁ ମାନେ କମ୍ପ୍ଲିଟ ହେଇନି ଏଇନା ଚାଲିଲା ଦେଢ ମାସ। ଦେଢ ବର୍ଷ ତାକୁ ଚାଲୁ ରୁଟି ଆଉ କ୍ଷୀ ନାଇଁ କ୍ଷୀର ସଙ୍ଗେ ତାକୁ ଭିଜେଇକି ଦେବିନି ଗାଈ କ୍ଷୀର ସେ ଖାଇନି।
ହଁ।
ତାକୁ ଭାବୁଛି ସେ ଲାକ୍ଟୋଜେନ ଟାକୁ ଟିକେ ଉଷୁମ ପାଣିରେ ଗୋଳେଇକି ସେଇଥିରେ ତା ହୁଁ ରୁଟି ଫାଳେ ଖଣ୍ଡେ ଟିକେ ଅଭ୍ୟାସ କରିବା ପାଇଁ ଭିଜେଇକି ଚକଡିକି ଦେବି।
ତ ସେଇଟା ଟିକେ ନରମ ହେଇଯାଏ ତାକୁ ଟିକେ ଖାଇବା ପାଇଁ ଟିକେ
ହଁ ଟିକେ ଚକଡି ଦେଲେ ସେଇଟା ଖାଇଦବ ଆଉ ଏବେ କିନ୍ତୁ ଆମେ ରୁଟି ଖାଇଲା ବେଳେ ସିଏ ବସୁଛି ମାଗୁଛି ମାଗୁଛି ଯେମିତି ମୁଁ ତାକୁ ଛୋଟ ଛୋଟ ରୁଟି ଛିଣ୍ଡେଇକି ତା ପାଟିରେ ଦେଇଦେ ଲେ, କଳଦାନ୍ତ ତ ଗୋଟେ ସାଇଡ ରେ ଟିକେ ନାଗୁ ଉଠିଲାଣିତ ତ ସେ ଚୋବେଇକି ଖାଇଦଉଛି ପୁଣି ଆସିବ ମାଗିବ ଯେମିତି ପାଟିରୁ ସରିଯିବ ପୁଣି ଆସିବ ମାଗିବ। ଆଉ ଟିକେ ଯାଉ ଏବେ ଦେଢ ବର୍ଷ ଚାଲିଲା। କାଲିଠୁ କାଲିଠୁ ଚାଲିଲା ତ ମୁ କହିଲି ଦେଢ ବର୍ଷ ଦେ ହଁ ହଁ ଆଉ ସେଥିପାଇଁ ଦେଢ ବର୍ଷ ଦେଖିବା ପୁୁରିଯାଉ ଆଉ ଦବା ଆଉ ଦବା ପାଇଁ ଖାଇବା ତ ସମୟ ଅଛି ଏବେ ତ ଖାଉଛି ଗୋଟେ ରାତିରେ ସେରେଲାକ ଖାଇଦିଏ।
ଓହୋ।
ଆଉ ଏବେ ସକାଳୁ ଚୁଡା ଗୁଣ୍ଡ ଖାଇଛି ଏବେ ସେ ନେଷ୍ଟମ ରାଇସ ଟା ଖାଇଦେଲା।
ହୁଁ ହୁଁ।
ଆଉ ଏବେ ଖରା ବେଳେ ଖାଇବ ସିଝାଟା ଖାଇବ ପୁଣି ସନ୍ଧ୍ୟାବେଳେ ସିଝା ଖାଇବ। ଆଉ ଦଶଟା ରାତିରେ ତାର ନେଷ୍ଟମ ରାଇସ୍ ଖାଉଛି। ଶୋଇଲା ସମୟରେ ତ କ୍ଷୀର ଖାଉଛି ମୋଠୁ। ତାକୁତ ଆଉ ଧୀରେ ଧୀରେ ସେଇଟା ଦେଢ ବର୍ଷ ହେଲାଣି ଧୀରେ ଧୀରେ ମୁଁ ପରିମାଣ କମେଇଲେ ଅଭ୍ୟାସ ନହଲେ ଅସୁବିଧା। ହବ ପୁଣି।
ହଁ ତା ଗୋଟେ ଗୋଟେ ଯୋଉ ନୂଆ ନୂଆ ଜିନିଷ ବି କ ମାନେ ଇଅର ଯେତେ ପୁରିବ ନୂଆ ନୂଆ ଜିନିଷ ବି ତାକୁ ଖାଇବା ପାଇଁ ଦବ।
ହଁ ହଁ ସବୁ ଜିନିଷ ର ନାଇଁ ନାଇଁ ସିଏ ବେଳେ ବେଳେ ଆମେ ଭାତ ତ ଖାଇଲା ବେଳେ ଆମ ସାଙ୍ଗେ ବସୁଚି। ଖାଇଲେ ବି ଆମେ ଭାତ ଡାଲି ତରକାରୀରେ ହଁ ଠିକ ଅଛି ତର କାରିରେ ରାଗ ପଡିଚି କିନ୍ତୁ ଭାତ ଡାଲି ତର ଭଜା ଖାଉଛୁ ଭାତ ଡାଲି ଆଉ। ଭଜାରୁ ଟିକେ ଟିକେ ଆଳୁ ତା ପାଟିରେ ଦଉ କି ସେ ସବୁ ଜିନିଷ ସ୍ଵାଦ ପାଉ।
ହଁ ଏବେ ଦେଇଯିବ ସେ ମାନେ ଯଉ ଆମର ଏପଟରେ କଣ ଅଛି ଛୁଆ ମାନଙ୍କର ଚୁଟି ନ ପଡିଲା ପର୍ଯ୍ୟନ୍ତ
ହ।
ତ ସେ ନନଭେଜ୍ ଖାଆନ୍ତିନି। ନନଭେଜ ଖାଇବାନି ମାନେ ଟିକେ ଟିକେ ଚଖେଇ ଦିଅନ୍ତି ଯୋଉ ସେମିତି ବି ଆମର କରନ୍ତିନି ହଁ।
ତୁ ପୁଣି ମୋ ଦିଟା ଜାଗାରେ ଆମର ପଡିଆ ଦିଟା ଏକ ଜାଗାରେ ପଡି ସେ ଚୁଟି ଉଠିଗଲାଣି କିନ୍ତୁ ମେନ୍ ହେଲା ଦେଇନି କିନ୍ତୁ ଏବେ ପର୍ଯ୍ୟନ୍ତ। ଦେବି ତ ଖାଇବ ଆସ। ସାରାଜୀବନ ପଡିଚି ଖାଇବ ଏତେ ତର ତର କାହିଁକି ଟିକେ ଏଇ
ଚୁଟି ନପଇଲା ପର୍ଯ୍ୟନ୍ତ ଛୁଆକୁ ନନଭେଜ ସିଏ ବାଲେସ୍ୱର।
ବାଲେଶ୍ଵର ତା ଆପଣଙ୍କର ତ ମେନ ଖାଦ୍ୟ ତ ମୁଢି। ମୁଢ଼ି ସକାଳୁ ଯା ସଖାଳର ମୁଁ ଜାଣିଚି ଯେ ବାଲେଶ୍ୱର ପଟର ତ ସଖାଳର ଜଳଖିଆ ହେଲା ତାଙ୍କର ମୁଢି।
ବଢ ମାନେ ମୁଁ କହୁଚି ପା ଯେମି ତି ଭାତ ସହିତ ଯେମିତି ପାଣି ଲୁଣ ଯୋଉ କମ୍ପଲସରି ଥାଏ। ଆମ ସେମିତି ମୁଢୀ ଆଉ ଯାହା ହେଲେ କିଛି କିଛି ନା କିଛି ମୁଢି ଟିକେ ଥିବ।
ଆଜି ମୁଢି ଖାଇଚୁ ନା ନାଇଁ।
ହଁ ସକାଳୁ ଆଜି ଖାଇନହିଁ ସକାଳୁ ଆଜି ଖାଇଥିଲି ମଟର ତରକାରୀ କି ଆଉ ଚକୁଳି।
ଓ ହୋ ମଟର ସହିତ ମଟର ତରକାରି ସହିତ ବି ମୁଡ଼ି ଖାଆନ୍ତି ଥାନ୍ତି ତ।
ଆଜ୍ଞା।
ମୁଁ କହିଲି ମଟର ତରକାରୀ ସହିତ ବି ମୁଡି ଖାଆନ୍ତି।
ସବୁ ତରକାରି ସହିତ ବେଶୀ ଟିକେ ଚିକେନ ତରକାରୀ ହେଲେ ମୁଡି ଯାଉନ ନା।
ଚିକେନ ଝୋଳ ଚିକେନ ଝୋଳକୁ ମଟନ ଝୋଳ ସାଙ୍ଗରେ ମୁଢ଼ି ଟା ଭଲ ଲାଗେ। ହଁ।
ନା ସବୁର ର ମୁଢି ଆଉ ମାନେ ଯୋଉ ଆଳୁ କସା କରିକି ମୁଢି ଖାଆନ୍ତି। ଆମେ ଯୋଉ ଘାଣ୍ଟ ଯୋଉ ହଁ କୋବି ଘାଣ୍ଟ କରିକି ମୁଢି ଖାଆନ୍ତି।
ମତେ ଭଲ ଲାଗେ ମଟନ୍ ଝୋଳ ସାଙ୍ଗରେ ଚିକେନ ଝୋଳ ସାଙ୍ଗରେ ଆଉ ଯୋଉ ବନ୍ଧାକୋବି ତରକାରୀ ତରକାରୀ ସାଙ୍ଗରେ ମୁଡି ଖାଇବାକୁ ଭାରି ଭଲ ଲାଗେ। ହଁ ସେଇଟା ସାଙ୍ଗରେ ମତେ ଭଲ ଲାଗେ ମୁଢି ଟା ଖାଇବା ପାଇଁ।
ଯେତେକ ସବୁ ମାନେ ପର ପୁର୍ ମାନେ କିଛି ଫଙ୍କସନ ହେଲେ କିଛି ଥାଉ ନଥାଉ ବସ୍ତା ବସ୍ତା ମୁଡି ଥିବ।
ହଁ ଯୋଆଡେ ଯୋଆଡେ ଯୋଉ ଜିନିଷ। ଟା ପ୍ରସିଦ୍ଧ।
କିଛି ଟେନସନ ନବାକୁ ପଡେନି ଏବେ ମାନେ କଣ କିଛି ଫୁଙ୍କସନ ଥିଲେ କାହା ପାଇଁ କଣ ରୋଷେଇ କରିବୁ ନାହିଁ ଏ କଣ ଖାଏ ଇଏ କଣ ଖାଏ ଆମର
ଭଲ ନା ଆମ ଆଡେ ତ ସକାଳଳୁ ମାନେ ଏଇ ଯୋଉ ବାହାଘର ଏଇ ସବୁ ହେଲା ନା ବହୁ
ସାଇଡ ର ବସ୍ତା ବସ୍ତା ରଖିଦେଲ ତା ସାଇଡ ଆଇଟମ ଆଳୁ କଷା କରିଦେଲ ନହେ ସେଇ କୋବି ଘାଣ୍ଟ କରିଦେଲ
ହୁଁ।
କର ତ ବସିଗଲେ ଆଉ କଣ।
ଆମର ଏପଟେ କଣ ବାହାଘର ଫାହାଗର ହେଲା ମାନେ ଲୋକ ପୁଣି ଆସୁଛନ୍ତି। ସକାଳୁ ପୁରୀ ତରକାରୀ କର। ନହେଲେ ବରା ତରକାରୀ କର, ଏଇଟା ଭାରି ଅସୁବିଧା। ଏଇଟା ଭାରି ଅସୁବିଧା କିନ୍ତୁ କରିବାକୁ କଣ କରିବେ କରିବେ ଲୋକ ଆମର ରୋଷେଇଆ ରଖାଯାଏ। ରୋଷେଇଆ ରଖାଯାଏ ଆଉ ସେମିତି ରନ୍ଧିବା ପାଇଁ। ତାପରେ ଆମର ଏପଟେ କଟପଟେ ଯୋଉ ଅଛି ଦବା ନବା ବି। ଯୋଉ ଝିଅ ମାନଙ୍କୁ ଛୁଞ୍ଚି ରରୁ ସୂତା ପର୍ଯ୍ୟନ୍ତ ପୁରା ଟିକିକି ଦବ ନ ବହୁତ। କଟକ ପଟେ।
ସବୁଆଡେ ସବୁ କଲଚର ସମାନ ନଥାଏ।
ନାଇଁ ନାଇଁ ଯୋଉ କଥାରେ ଅଛି ଯୋଉ ଦେଶ ଯିବ ସେଇଭଳିଳିଆ ହଁ। ହମ ହଁ ଆମେ ବି ଯଦି ବାଲ ହଁ ହଁ ହଁ। ତାପରେ ଆମେ ବି ଯଦି ବାଲେଶ୍ୱରରେ ରହିବୁ ଏବେ ମୁଁ ବି ଯାଇ କହୁଛି କଟକ ଯଦି ବାଲେଶ୍ୱରରେ ରହିବି। ବାଲେଶ୍ୱରରେ ଯାହା ନୀତି ନିୟମ ତାହାକୁ ବାନ୍ଧିବାକୁ ପଡିବ। ଏ କଥା ନାହିଁ ହଉ କଣ ଆଉ ବର୍ଷା ଆପଣଙ୍କ ଆଡେ ହଉ। ମୁଁ ଛାଡୁନି କୋ ନା।
ନା ବର୍ଷା ଟୋଟାଳି ଛାଡ଼ୁନାହିଁ କୁଆଡେ ବାହାରକୁ ବି ଯାଇ ହଉନାହିଁ ସେ ଘର ଭି ରହିବା କଥା ଆଉ ଆଉ ଗାଁରେ ତ ଜାଣିଥିବେ କରେଣ୍ଟ ଖାଲି ବାର ବାର କାଟିବ।
ନାଇଁ ଆମର ଟିକେ କୋରେଣ୍ଟ ଏତେ ଯାଉନି। ଏ ପର୍ଯ୍ୟନ୍ତ ସକାଳୁ ଟୋଟାଲି ଯାଇନି ଗୋଟେ ଥର ବି। ଆଉ କିନ୍ତୁ ବର୍ଷା ଛାଡୁନି ବାହାରକୁ ଟୋଟାଳି ଯାଇପାରିବନି କରେଣ୍ଟ ହଁ ମୁଁ ଯାଏ ଏବେ କିନ୍ତୁ ଦି ବର୍ଷ ହେଲାଣି ଯାଏନି ଏଇ ପୁଅ ହବାର ଥିଲା ଗୋଟେ ବର୍ଷ। ହଁ ସେଥିପାଇଁ ପୁଅ ଗୋଟେ ଥର ହବାର
ବଡ ମେଳା ଯୋଉ ଗୋଟେ କୁହନ୍ତି ସେ କଟକର ବାଲିଯାତ୍ରା ଆଉ। ସବୁଆଡୁ ଲୋକ ଆସନ୍ତି ଆଉ ହଁ।
ସବୁ କିଛି ମିଳେ ସେ ସମମାନ
ହେଲା ଯାଇଛି ବୁଲିବା ପାଇଁ ଯାଇଥିଲି ଭିଡ ପ୍ରବଳ ମାନେ ଛିଡା ହବ ତମକୁ ଠେଲି ଠେଲି ନେଇଯିବ ଆଉ ଗୋଟେ।
ହୁଁ ନା। ତାପରେ ମୁଁ ଗୋଟେ ବର୍ଷ ଏବେ ଦି ବର୍ଷ ମାନେ ମୁଁ ଯାଏନି କାହିଁକି ନା ଗୋଟେ ବର୍ଷ ମୁଁ। ପୁଅ ହବାର ଥିଲା ଆଉ ଗୋଟେ ପୁଅ ହେଇକି ଛୋଟ ହେଇଥିଲା। ଏତେ କୁ ଧରିକି କୋଉଠି ଛାଡିକି ଯିବି।
ହୁଁ ହୁଁ।
ସେଥିପାଇ ଯାଇନି ଦି ବର୍ଷ ହେଲାଣି ଯାଇନି।
ଅ ହଁ। ହଉ ଦିଦି ତମ ପୁଅକୁ ଖୁଆ ମୁଁ ରଖୁଛି ଆଉ କେବେ କଥା ହବା ଆଉ।
ହଁ ହଁ ହଁ ହଁ ବାଏ ହଁ ହଁ।
ଠିକ୍ ଅଛି।